କଣପାଇଁ ଫୋନ କରିଥିଲ କ କ।
ହଁ ଏଇଟା କି ସେଇ ଆଗ ଫାଷ୍ଟ ନମ୍ବର ଟା ନାଇଁ।
ଓହୋ ହୋ ହୁଁ ବ୍ୟସ୍ତ ଏ ବିଷୟରେ କଥା ହେଉନା ହେଲା ଆଉ କ ଦିଦି ତୋର ଫୋନ ରଖିଦେଲା।
ହଁ ସେ କହିଲେ କି ଆଉ କଥା ହେଇଯା ଆଉ ତାପରେ ପଛରେ ମୁଁ କଥା ହେବି।
ଆଛା ଆଛା ହଉ।
ହଁ ତମର ଏବେ ଫାଙ୍କା ଅଛି ନା ନହେଲେ ପୁଣି ବ୍ୟସ୍ତ ହେଇଯିବ।
ହୁଁ ଇଏ କଣ ତାପରେ ଆଉ କାଲି କିଛି କହନି ନା।
ହଁ କଥା ହେଇଚି ପରା କହୁଥିଲି ସେଇଆ।
ମୁଁ ଇଆଡେ ଥିଲି ଜାଣିଥିଲୁ ନାନୀ କତିରେ ଥିଲେ କଥା ଶୁଣୁଥିଲି।
ହଁ ତମେ ଥିଲ ପରା ତାପରେ କହିଲ ଆଉ ତମେ ମାନେ କଥା ହୁଅ ତାପରେ ମୁଁ ପଳେଇ ଆସିଲ।
ହୁଁ ହୁଁ। ସେ ଝିଅ ଆଉ କଣ କହୁଛି କଣ ମାନେ ଆସିବ ନା ଆସିବନି।
ସିଏ କହିଲେ ସେଇ କଥା ତାଙ୍କୁ ମୁଁ କହୁଥିଲି ଯେ ପୁରାଟା କହିପାରିଲିନି ତାକୁ ତାଙ୍କ ମଝିରେ ଫୋନ୍ କର ମୋତେ କହିଲ ସେ କହିବା କଥା କଥା ହେଲା ତୁ ଆସେ ହେଲା ଯାହା ହବ ମୁଁ ଦେଖିବି। ଠିକ ଅଛି। ମୁଁ କହିଲି ଯାହା ହଁ ଶୁଣ ମୁଁ କହିଲି ଯାହା ହଉ କଣ ହବ ମୁଁ ଯିବି। କହିଲା ତାହେଲେ ମଣ୍ଡେ ତୁ ଆଏ। ମୁଁ କହିଲି ହଉ ଠିକ୍ ଅଛି। ବାକି ମୁଁ କହିଲି ମୋର କିଛି ସର୍ତ ଅଛି ସେଟା ଯ ସେଟା ସେଠି ଗଲା ପରେ ଯେମିତି ସେଇଟା ହିଁ ସେମିତି ଚାଲୁ। ନା କହିଲେ ହଉ ଠିକ୍ ଅଛି କଣ ସର୍ତ? ତ ମୁଁ କହିଲି ଦେଖ ମ ମୋତେ ତମେ କୁଆଡେ ଯିବା ପାଇଁ କହିବନି। ସେଟା କାହାରି ଜନ୍ମଦିନ ହଉ କାହାରି ବାହା ଘର ହଉ ମାନେ ଘରୁ ମୁଁ ଯୋଉ ଯିବି ଘରେ ମୁଁ ଘରୁ ଆଉ ଟୋଟାଲି ବାହାରିବିନି। ମୁଁ କାହାରି ଘରକୁ ଯାଇ ତେ କହିବନି, କି କୋଉଠି ବି ତୁମର ଫ୍ୟାମିଲି ସହିତ ମୁଁ କୁଆଡେ ବି ଯିବିନି ଠିକ୍ ଅଛି। ପ୍ରଥମେ ଏଇଟା। କି ମୁଁ ତୁମକୁ କେବେ କହିବିନି ଯେ ମତେ ଆଜି ଏଠିକି ବୁଲେଇତେ ନେଇଯାଅ ଅଁ କି ମୁଁ ପାର୍ଲର ଯିବି କି, କି କରିବି ମୁଁ କୌଣସି ତମକୁ କିଛି ବି କହିବିନି ଠିକ୍ ଅଛି।
ଓହୋ। ଯଦି ସେ ଡାକିବ ତ ତୁ ଯିବୁନି?
ନାଇଁ ମୁଁ ଘରୁ ଯିବିନି। ଘରୁ
କାହିଁକି ଯିବୁନି? ଆରେ ନାଇଁ ନାଇଁ ସିଏ ଯଦି ତୋତେ କହିବ କି ଚାଲ ଯିବା କୋଉଠି ବୁଲା ବୁଲି କରିବାକୁ
ନା ନା ନା, ଆରେ ଆରେ ପ୍ରୋବ୍ଲେମ ତ ସେଇଟା ହିଁ ନା। ଆ ମୁଁ ଘରେ ମୁଁ ଯିବି ଆଉ। ମୁଁ ମୋର ମନ ମାରିକି କେମିତି କଣ ରହିବି ନ ରହିବି ସେଟା ମୋ ମାଇଣ୍ଡ ମେକପ୍ କରିକି ରହିବି। ଯେହେତୁ ମୁଁ ବାହା ହେଇଚି ମତେ ସେଇଠି ହିଁ ରହିବାକୁ ଅଛି ହେଲା। ତ ଓ ମୁଁ ତ ସେଇଟା ବୁଝି ସାରିଲିଣି ନା। ଆଉ ଯେହେତୁ ଆମେ ଏଇ ସବୁ ଜିନିଷ କରୁନୁ ଥିଲେ ଆମେ ଆମର ମନ ମାନି କରୁଥିଲେ ବୋଲି ବି ସେ ଦୁନିଆ ପ୍ରୋବ୍ଲେମ୍। ମୁଁ ଏବେ ଦେଖିତେ ଚାହୁଁଚି ମୁଁ ଏଇସବୁ କ ସର୍ତ ରଖିଦେଲି। ଏହା ପରେ ବି ଯଦି ତାଙ୍କର
ହଁ କମ୍ କରିଲା ପରେ କାଳେ ସେ କିଛି କହିବେନି କି କଣ କରିବେ ସେଇଟା ଦେଖିବାକୁ ଚାହୁଁ।
ହଁ। ଆଉ ମୁଁ କହିଲି ମୁଁ ବି ତୁମକୁ ମାନେ କଥା ଦେଲି ଘରେ କି ହେଲା ନହେଲା ଏଇଗା ବି ମୁଁ ତମକୁ କିଛି କହିଲିିନି। ମତେ ଯୋଉ ଖରାପ ଲାଗେ ମାନେ ସବୁ ଏ ସବୁ ଏମିତି ସବୁ କଥା କୁହନ୍ତି, ଏ କରନ୍ତି ସେ କରନ୍ତି ଏମିତି ସେମିତି ସବୁ କଥା ମତେ ଖରାପ ଲାଗେ। ତ ସେଟା ବି ମୁଁ ତୁମକୁ କେବେ କିଛି କହିବିନି। କୌଣସି କମ୍ପ୍ଲେନ କରିବିନି।
ନାଇଁ ଦେଖ୍ ଗୋଟେ ଏମିତି କଣ୍ଡିସନ କିଛି କରନା ନା। ଏଇ ଏଇ କଣ୍ଡିସନ କରନା।
ଶୁଣ ମୋ କଥା ତାଙ୍କର ଅସୁବିଧା ତ ତ ସେଇଟା ହିଁ ନା। ଇଏ ମୋତେ ମାନେ
ତୁ ଜଣେଇବ, ତୁ ତାଲୁ କୁ ଜଣେଇ ପାରିବୁ।
ନା ସିଏ ତ ସିଏ ତାହେଲେ ନା କୋଉ ହିସାବରେ ଦେଖ ତୁମ ସହିତ କଣ କଥା ହେଇଚନ୍ତି ମୁଁ ତ ସେଇଟା ତାଙ୍କୁ କହିନି କି ପଚାରିନି। କିନ୍ତୁ ଦେଖ ସେଇଟା ତୁମକୁ ତାହେଲେ କୋଉ ହିସାବରେ କହିଲେ ମୁଁ ମୋର ସବୁ ଇଏ ହେଇକି ଆସିଥିବି, ଏମିତିରେ ମତେ ବି ଝଗଡା ହେଲେ ବି ମୋତେ କୁହନ୍ତି ହେଲା। ମୁଁ ସବୁ କାମ ଟେନସନ୍ ରେ ହେଇକି ଆସିଥିବି ତାପରେ ତୋର ଏକା ସବୁ ମୁଁ ଶୁଣିବି। ହେଲା ତାମାନେ କି ଏକା ଶୁଣିକି ତମେ ମାନେ ଦୟା କରୁଚ ମୋ ମତେ କିଛି
ଆରେ ନାଇଁ ନାଇଁ ଶୁଣୁ ଶୁଣୁ ସିଏ ବି ନୁହଁ ଏଟା ମୁଁ ବି ହେଲା ଗଲେ ତୁ ଶୁଣ କାହା ମୁଡ୍ କେମିତିଆ ଧର ଯଦି ଭା ଦିଦି ତୋର ଏଇଠା ମତେ କଣ ଗୋଟେ କହିଲା କିି କଣ କଲା, ଯଦି ମୁଁ ଅପସେଟ୍ ହେଇକି ମୁଁ ଯଦି ହ୍ୟାଣ୍ଡେଲ୍ କରିକି ରହିଗଲି ତ ସେଇଟା ଅଲଗା କଥା ବୁଝୁଚୁ। ଆଉ ଜଣେ ଜଣେ ଥାଆନ୍ତି ଟେନସନ୍ ରେ ତୁ ସିଆଡୁ ଆସିଥିବୁ ନା ତୋର କାମ ପ୍ରେସର କଣ ଥିବ କଣ ନାଇଁ ସେଇଟା ଥୋଡି ନା ତୁ ଯୋଉ ଥୋଡି ଜାଣିଚୁ। ତୁ ତା ସହିତ ବାହାରେ ଥିଲୁ ଯେ ଜାଣିବୁ। ହେଲା। ତ ସେ ଟାଇମ୍ ଟା ତାକୁ ଛାଡିଦବୁ। ତାକୁ ଖାଇବାକୁ ଦେ ଭଲରେ କଥା ହୋ ସେଟା ହଁ ନାଇଁ ନାଇଁ ସେ ସେଇଟେ ନାଇଁ ନାଇଁ ସେଇ ଟାଇମିଟା କଥା ହେବି ଖାଇସାରିଲା ପରେ କିଛି ସମୟ ତାକୁ କହିବୁ କହିବୁ ମୋର ତମ ସହିତ କଥା ହେବାର ଅଛି।
ହଁ ସେ ମୁଁ ତୁ ମୁଁ ତମ କହୁଚି ରାତି ତିନିଟାରେ ସେ ଆସନ୍ତି କେତେବେଳେ ମୁଁ କଥା ହେବି। ସକାଳ ପାଖରୁ ତ କଥାବା ଉଁ ମାନେ ଇଏ ନାହିଁ ହେଲା ବାହାରେ ଏତେ ଥାନ୍ତି ମୁଁ ତ ଫୋନ କରିକି ଆଉ କଥା ହେଇପାରିବିନି ଘର ସମସ୍ତେ ସେଥାନ୍ତି ଠିକ୍ ଅଛି। ତ ଆମର ସେ ଟାଇମ୍ ନାହିଁ ସେ ରାତିରେ ଆସିଲେ ହିଁ ମୁଁ ଯାହା କୁହେ ହେଲା। ନହେଲେ ଆଉ ଏମିତି ନାଇଁ ଯେ ଆଜି ଏମିତି ହେଲା ମାନେ ଆଜିି ହିଁ ସାଙ୍ଗେ ସାଙ୍ଗେ କହିଦେଲି।
ନାଇଁ ନାଇଁ ସେମିତି କୁହ ନା ମୁଁ କହୁଥିଲି କଣ କହିଲୁ ଯଦି ଖାଇବାକୁ ଦୋଉଛୁ ସେଇ ଟାଇମ୍ ରେ ସେ କଥା କହିବୁନି ଖାଇବା ଟାଇମ୍ ରେ ଖାଇବ ପିଇବ ସବୁ ଟିକେ ଯୋଉ ପାଞ୍ଚ ଦଶ ମିନିଟ୍ ବି ବସୁଥିବ ନା ତାପରେ ତା ସହିତ ମାନେ ଜଷ୍ଟ ମାନେ କଥାବାର୍ତ୍ତା ହବା କି ନାହିଁ ଏମିତିଆ ଏମିତିଆ ହେଇଚି ହେଲା। ସେମିତି କରିବୁନି ମାନେ ଖାଇଲା ବେଳେ କହିଲେ କଣ କହିଲୁ ଗୋଟେ ମୁଡ ଅଲଗା ହେଇଯିବ।
ହୁଁ ସେମିତି ହୁଏ ନହେଲେ ଖାଇବା ଆଗରୁ କୁହେ। ଆସିକି କିଛି ସମୟ ଯଦି ବସିଥାନ୍ତି ମୁଁ କୁହେ କି
ନାଇଁ ସେ ଖାଇବା ଆଗରୁ କହିବୁନୁ ଖାଇବା ପରେ କହ।
ତ ଏଇସବୁ ଜିନିଷ ଏମିତି ହୁଏ ତ ମୁଁ କହିଲି କି ତାପରେ ଆଉ ଗୋଟେ ଜିନିଷ ମୁଁ ଗୋଟେ ଜିନିଷ ମୋ ମାଇଣ୍ଡ ମେକ ଅପ କରିସାରିଲିଣି ଯେ ମୋର କହିକି ଲାଭ କଣ ଏଇଟା ହେଇକିନା ମତେ ଟିକେ ଟିକେ ଭଲ ଲାଗୁଛି କି ମତେ ଟିକେ ଇଏ ଲାଗିବ ମୁ ଟିକେ କହିଦେ ମତେ ଟିକେ ଶାନ୍ତି ଲାଗିବ।
କହିଲେ ହାଲକା ଲାଗିବ ନିଜକୁ।
ହଁ ସେଇ ପାଇଁ ମୁଁ ଆଉ କହିକି କହିକି ସିଏ କିଛି ଚେଞ୍ଜ କରିଦେଇ ପରିବେ କି ନା କିଛି ଅଲଗା ବଦଳିଯିବ ନା ସେମାନେ ବଦଳିଯିବ ତ ଉଁ
ତୋ ଦିଦି ବି ସେମିତି କରେ ହେଲା ଯଦି କହିଲା ବି ମତେ ସେଇ ଟାଇମ୍ ରେ ରାଗ ଲାଗେ ମୁଁ ବି ତାକୁ କହେ। ତାପରେ ପଛରେ ଯେ ତବେଳେ ଭାବେ ନା ମୁଁ କହ ସିଏ ଯଦି କହିବ ବି ଆଉ କାହାକୁ କହିବ।
ହଁ।
ସିଏ ଯଦି ତା ମନ ଭିତରେ ରଖି ରଖିବ ସିଏ ତ ଅଧିକା ପ୍ରଷ୍ଟେଟେ ହେଇି ରହିବ ତଥାପି ତାକୁ ଆସିବି ମୁଁ ହକ୍ ହକ୍ କରିବି। ଓ ବାବା ଛାଡ ଯାହା ହେଇଚି ତଥାପି ସେ ରାଗି ହେଇଥାଏ। ତାକୁ ଦିଇ ତିନ ଥ ହକ୍ କରିବ ଯାହା କରିବ ତାପରେ ଯାଇ ତା ମାଇଣ୍ଡ ଟେ କୁଲ ହବ ଥଣ୍ଡା ହବ ସେ ବସିବ ନହେଲେ ବସିବନି।
ତ ସେଇଟା ସିଏ ଖାଲି ସେମିତି ଶୁଣି ଦିଅନ୍ତି ଏମିତି ନାଇଁ ଯେ ମୁଁ କହିଲେ ସେ ରାଗି ଯାଆନ୍ତି। କିନ୍ତୁ ଏମିତି ବି ବୋହୁତ ଟାଇମ୍ ହୁଏ ତୁ ଏମିତି କଲୁ ସେ ଉଲଟା ମତେ। ମତେ ବ୍ଲେମ କରନ୍ତି ଠିକ ଅଛି ତ ସେଇ ପାଇଁ ସେଇ ସବୁ ଜିନିଷ ମୁଁ ଇଏ କଲି ତାପରେ ମୁଁ କହିଲି ଆଉ ଘରେ ଯୋଉ କାମବାଲି ଅଛି ତାକୁ ତାକୁ ତାକୁ ବି ମୁଁ କିଛି ଆଉ ରଖିବା ଦରକାର ନାହିଁ ମୁଁ ମୋର ସବୁ କିଛି କରିବି ଠିକ୍ ଅଛି।
ହୁଁ ହୁଁ ହୁଁ।
ଆଉ କେନେ କେନେ ସେ କାମବାଲି ଅଛି ବୋଲି ତ ଦୁନିଆ କଥା ଯେ ମୁଁ କିଛି କରେନି ଆଉ ସି ସିଏ ଅଛି ବେଲି ହଁ ମୁଁ କହିଲି ଆମ୍ବାଲି ବି ଗାଡିଦବୁ। ଆଉ ସିଏ ଅଛି ବୋଲି ତ ପୁଁ କୁହନ୍ତି ନା ଯେ ଆଉ ହେଲା ମୁଁ କିଛି କରୁନି ହଁ ଅସ୍ ହ ମୁଁ ଖାଲି ବସି ରହୁଚି ମୋର ଆଉ କିଛି କାମ ଧନ୍ଦା ନାଇ। ତାର କେହି ଟିକେଲେ ଅଣ୍ଡେଇ ଟିକେ ରୋଷେଇ କରେ ଆଉ ତ କିଛି ପ୍ରୋବଲେମ ହିଁ ମୋର। ଠିକ ଅଛି ତ କୋଉଠି ଟିକେ ରୋଷେଇ କରେ ବେଲି ବି ଏତେ କଥା କହୁଚି ମୁଁ କହିଲି ହଁ। କାମବାଲି ଆସି ଖାଲି ଘର ଝାଡୁ ମାରିଦିଏ ଆଉ ବାସନ ଟା ମାଜି ଦିଏ ଆଉ ତା ତା ବ୍ୟତୀତ ତ ଉଁ ଉଁ ସେ ଅଲଗା କୌଣସି କାମ ନାହିଁ ଏଇଟା କହୁଛ ତ ଆଉ ଖାଲି ମୁଁ ରୋଷେଇ କରେ ଆଉ କିଛି କରେନି। ହଉ ଠିକ ଅଛି ସେଟା ମାନିନେଲି ତ ମୁଁ କହିଲି ହଉ ସେ କାମବାଲି କାଢିବେ ନ କାଢିବେ ସେଟା ଅଲଗା କଥା ବାକି କି ମୁଁ କିନ୍ତୁ ହଁ ମୁଁ ସେଟା କିନ୍ତୁ ତାଙ୍କୁ ମାନେ ପୁରା ଇଏରେ କହିଛି ଯେ ଦେଖ ଦେଖ ମତେ କିନ୍ତୁ ତମ ମାନେ କୋଉଠି ଯାଇତେ କହିବିନି ଆଜି ଟିକନାନା ଘରେ ଆଜି ଲାଲି ଘରେ ମୁଁ ସେଟା କିଛି ତାଙ୍କୁ ଡାଇରେକ୍ଟଲି କହିଲି ମୁଁ କହିଲି କାହାରି ଘରକୁ ମୁଁ ଯିବିନି। କି କୋଉଠି ତୁମର ଫ୍ୟାମିଲି ଫଙ୍କସନ ହେଲା କାହାର କି ଏଠି ବାହାଘର ହେଲା କାହାର ବ୍ରତକର ହେଲା କାହାର କିଏ ଅମୁକ ହେଲା ସମୁଖ ହେଲା ମତେ ତମେ ତମମାନେ ଡାକିବନି କି ମୁଁ ତୁମକୁ କେବେ ମନା କରିବିନି ତୁମେ ଯାଅନି ବୋଲି ମୁଁ ଯାଉନି ବୋଲି ତୁମେ ଯାଅନି। ତୁମେ ତମ ମା ବାପକୁ ନେଇକି ଯାଅ। ସେମାନେ ଯୋଉଡାରେ ଖୁସି ହଉଛନ୍ତି ତମେ ହୁଅ। କେନିକିନା ମୁଁ ଗୋଟେ ଜିନିଷ କହିଲି ଏତେ ସବୁ କିଛି କରିକି ମୁଁ ଯାହା ରାଗି କି ଆସିକି ଏଠି ମାସ ଦେଢ ମାସ ରହିଲି। ହେଲା ମୁଁ ହେଲା ଏତେ ସାରା କିଛି କରିବାର ମାନେ ସବୁ କିଛି ଭଲ୍ୟୁଲେସ୍। ହେଲା କୌଣସି ତାର କିଛି ବି ମାନେ ମୂଲ୍ୟ ହିଁ ରହିଲାନି। ଉଲ୍ କି ମୁଁ ହିଁ ବଦନାମ ହେଲି ମୁଁ ହିଁ ମାନେ ବ୍ଲେମ ହେଲି। ତ ମୁଁ ବି ମୁଁ ବି ଯାଇକିନା ଭାବିଛି ମୁଁ ତାଙ୍କ ଗୋଡ ତଳେ ମା ପାଖକୁ ବସିକିରି ତାଙ୍କ ଗୋଡ ତଳେ ମୁଁ ପଡିକି କ୍ଷମା ମାଗିଚି ବି। ସେ ସେମାନେ ଯେତେ ଭୁଲ ହୁଅନ୍ତୁ ଠିକ ହୁଅନ୍ତୁ ମୋ ଠୁ ତ ବଡ ହେଇନା ସେମାନେ ମୁଁ ଗୋଡ଼ତଳେ ପଡିକି କ୍ଷମା ମାଗିଦେବି ଯେ ଦେଖ ମୋର ଭୁଲ ହେଇଛି ମୁଁ ଯାହା କରିଛି କରିଛି ମୋର ଭୁଲ ହେଇଛି ମତେ ତମେ ପାରିଲେ କ୍ଷମା କରିଦବ। ତାପରେ ମୁଁ ଯେମତି ରହିବା କଥା ମୁଁ ରହିବି। କିନ୍ତୁ ମୁଁ ତୁମୁକୁ କେଭେବି କହିବିନି ମତେ ବୋ ମତେ ବୁଲେଇତ ନେଇ ଚାଲ ମତେ ପାର୍ଲର ନେଇ ଚାଲ ମତେ ଅମକ ନିଅ ମତେ ସମକ ଦିଅ ମୁଁ ତ ମୁଁ ମୋର ମୋର ଏକ୍ସପେଟେସନ ଜିରୋ। ହେଲା ଦେଖେ ମତେ ସିଏ କହିଲେ ଏମତି କେମତି ହବ। ଏଇଟା କଣ ପସିବଲ୍ ମାନେ ଯୋଉଟା ମୁଁ କୁଆଡ଼େ ଯିବିନି ଯୋଉ କହିଲି ହେଲା ତଅ ଉଁ
ସେଇଟା ତାକୁ ସିଏ ଗଲା ପରେ ସେଇଟା ଏକ୍ସକ୍ଲ୍ୟୁଜ କରିବୁ ସେଇଟା ତାଧେରେ ଇଏ କରିବୁନି ଆଡ କରିବୁନି। ଉଁ ସେ ବି ଅପସେଟ ହେଇଯିବ ଯା ତାକୁ ତ ବାଧୁନଥିବ ହୁଁ ହୁଁ ତୁ ତୁ କାହା ପାଇଁ ଯାଉଛୁ? ତୁ କାହା ପାଇଁ ଯାଉଛୁ ତତେ ଫରକ କାହା ଥରେ ପଡୁଛି?
ନାଇଁ ନାଇଁ ମୁଁ ଗୋଟେ କଥା ଶୁଣ ମୁଁ ଯୋଉ ମୁଁ ତ ତାଙ୍କର ଅଲଗା କିଛି ଜିନିଷରେ କହୁନି ମୁଁ କହିଲି ମୁଁ ବାସ୍ କୁଆଡ଼େ ଯିବିନି। ମୋତ ମୁଁ ବାସ ଘରେ ହିଁ ରହିବି। ତ ତାଙ୍କର କି ପାଇଁ ଫରକଭପଡୁଛି? ମୁଁ ଯେତେ କାନ୍ଦିଚି ମୁଣ୍ଡ ବାଡେଇ ଦୋଉଥିଲି ସେଠି ରହିକିନା। ମତେ ବୁଲଇତେ ନେଇଚାଲ ମତେ ବୁଲେଇତେ ନେଇ ଚାଲ ସେ ତେବେ ନୋଉନଥିଲେ ତାଙ୍କରି ଘର କଥା ଭାବି କିନା ତା ମା ର ମୁଣ୍ଡ ଖରାପ ହେଇଯିବ ବେଲି ତ ସେଇଟା ପୁଣି ମୁଁ ଆଡଜଷ୍ଟ କରିକି ରହୁଥିଲି କି ନାଇଁ। ଏଇନା ତ ମୁଁ ମୋ ଆଡୁ ହିଁ କହୁଛି ଯେ ମୁଁ କୁଆଡେ ଯିବିନି। ତ ତମ ମାନଙ୍କର ପ୍ରୋବ୍ଲେମ କେନେ? ମୁଁ କଣ ସେଠି ଘରର ସୋ ପିସ୍ ଯୁଆଡେ ଯିବୁ ମତେ ନେଇଯିବୁ ମାନେ ତୁମ୍କୁ ଏଇଟା ଲୋକମାନଙ୍କୁ ସୋ କରିବୁ ଯେ ଆମର ଦେଖ କେତେ ଭଲ ମୋ ବୋହୁ କେ ତେ ଭଲ ଆମେ ସବୁ ମିଳିମିଶିକି ଭଲରେ ଅ ଚଳୁଛୁ ଏଗା ହିଁ ତମେ ସୋ କରତେ ଚାହଁନା ସେଗା ମୁଁ କରତେ ଦେବିନି। ଠିକ ଅଛି ତୁମର ଘରେ ମୋ ତମ ଘରେ ପଚାଶଟା ଲୋକ ଆସନ୍ତୁ ମୋର କିଛି ଅସୁବିଧା ନାହିଁ। କିନ୍ତୁ ମତେ ତମେ କୁଆଡେ ଡା କିବନି ମୁଁ କୁଆଡେ ଯିବିନି ହେଲା ତମେ ମାନେ ତମ ଯିବାର ଅଛି ତମେ ମାନେ ଯିବ ହେଲା ଏଇଟା ମୁଁ କଣ୍ଡିସନ କଲି ସେ କହିଲେ ଏଟା କଣ ପଶିବଲ ଇଏ ସିଏ ମତେ କଇଲା ସେ କେସ ସମୁ କହିଲି ହଉ ଠିକ ଅଛି ତମେ ତମର କଥାବାର୍ତ୍ତା ହୁଅ ଘରେ ତ ସେ କହିଲେ କି ନାଇ କଥାବାର୍ତ୍ତା ହବା କିଛି ଦରକାର ନାହିଁ ତୁ ମାଣ୍ଡିଆ ଆ ନହେଲେ ଗୋଟେ କାମ କର ତୁଉ ରଥ ପରେ ଆସିବୁ। ହେଲା ରଥ ପରେ ଆସିବ ଆମେ ଟିକେ ଯିବା ନହେଲେ ଟିକେ ଜଗା ଦର୍ଶନ କରିକି ଆସିବା। ଅଁ କାଳେ ଜଗା ସବୁ କିଛି ଠିକ କରିଦେବେ ତଅ ଉଁ ଏ ମୁଁ କହିଲି ଦେଖ କିଛି ଠିକ ହବନି ମୁଁ ଜାଣିଚି ହଁ ମୁଁ କୁଆଡେ ମୁଁ ଯିବି ବିି ନାହିଁ।
ନାଁ ତୁ ଆ ରଥକୁ ଆସୁନୁ ରଥକୁ ଆସେ ଯିବା।
ଶୁଣ ଫାଷ୍ଟ ଟାଇମ୍ ଙ୍କ ପାଇଁ ମୁଁ ମନା କଲି ମୁଁ ଯିବିନି ବିଲି ପୁରୀ ହେଲା କେନେ ସେଟା ଅ ମାନେ ଠାକୁରଙ୍କୁ ଅଭିମାନ କରିକି ହିଁ କହିଲି। ଯେ ଏତେ ସବୁ କଥାରେ ମାନେ ସୋ ଆଉ ଆଉ ଆଉ ଗୋଟେ କଥା ତ ମୁଁ ତାଙ୍କୁ କହିଲି ସବୁ କଥାରେ ମୁଁ ହାରିଲି ସେମାନେ ହିଁ ଜିତିଲେ ଆଟଲାଷ୍ଟ ଠିକ ଅଛି ତ ମୁଁ ସେ ପାଇଁ କହିଲି ଆଉ ଜଗନ୍ନାଥକୁ ମୁଁ ଏଠି ବସିକି ଡାକିଲେ ବି ହବ ତଅ ସେ କହିଲା କି ଦେଖିଲୁ ଏଇଟା ତୋର ଯିଦି ତାପରେ ମୁଁ କହିଲି ହଉ ଛାଡ ତୁମ ତୁମକୁ ଯୋଉଟା ଠିକ ଲାଗୁଛି ସେଟା ତୁମେ କହୁଛ ହଉ ପୁରୀ ଯିବା ତ ହଉ ଯିବା ଏଇଟା କହିଦଉଛ ନା?
ଆସେ ଆସେ ହଉ ଠିକ ଅଛି ସିଏ କହିଛି ତ ତା କଥାରେ ଚାଲେ ଯା ଆଚ୍ଛା ସେ ଯଦି ତାପରେ ଯଦି ଚେଞ୍ଜ କଲା ସେ ଠିକ୍ ଅଛି ତାକୁ ତ ଏମିତି ବି ଇଏ କରୁଥୁଲୁ ଠିକ୍ ଅଛି ହଁ ମାର ମନା କରନା କୋଉ ଜିନସରେ
ହଁ ଏ ଜାଗ ବା କହିଲି ପରା ହଁ
ଆସିବୁ ଆମ ସହିତ ବି ଦେଖା ହବ କିଛି ବ୍ୟସ୍ତ ନାଇ ଆମେ ବି ରଥଯାତ୍ରରେ ବାହାରୁଛୁ ହେଲା ହେଠିବି ଦେଖାହବ ଟିକେ ମୁଣ୍ଡ ଚିଲ୍ଡ ବି ଲାଗିବ ଆଉ
ହଁ ରୁଅ ଆଉଥରେ କାଟିକି କରୁଛି ହେଲା ଦଶ ମିନିଟ ହେଇଗଲା ହଁ
ସେ